ହ୍ୟାଲୋ। ହାଲୋ। ହାଲୋ।
ହାଲୋ ଭାଇ। ପ୍ରଣାମ।
ନମସ୍ ସାର୍।
ଜୟ ଜଗନ୍ନାଥ।
ତୁ ବି କଣ କରଛ ତୁମେ ଏବେ କଣ କରୁଛ?
ଏଇ ଆମ ଗାଁ ମନ୍ଦିର ପାଖରେ ଟିକେ ବସିଛି ଆଉ।
କୋଉଠି।
ଗାଁ ମନ୍ଦିର ପାଖରେ ଟିକେ ବସିଛି।
କୋଉ ମନ୍ଦିର ପାଖରେ।
ଆମ ଗାଁ ଶିବ ମନ୍ଦିର। ପାଖର ଗୋଟେ ପୋଖରୀ ଅଛି। ଛି ସେଇଠି ବସିଛି।
ସନ୍ଧ୍ୟାବେଳେ କଣ ଖାଇଥିଲ?
ମୁଁ ଆଜି ସନ୍ଧ୍ୟାବେଳେ ଗୁପଚୁପ ଖାଇଛି, ଆଉ ହଉଛି ଖାଇଛି ହଉଛି ବରା ସିଙ୍ଗଡା ଆଉ ହଉଛି କୋଲଡ ଥଣ୍ଡା ପିଇଥିଲି।
ଗୁପଚୁପ କେମିତି ଖିଆଯାଏ?
ଗୁପଚୁପ କେମିତି ଖିଆଯାଏ? ଗୁପ୍ ଚୁପ୍ ଛଣା ହେଇକି ଆସିଥିଲା। ତା ଦେରେ ଆଳୁ ପୂରେଇକି ଆଳୁ ଚକଡ଼ା ହେଇଥାଏ। ତା ଦେହରେ ପୁରେଇକି ଖଟା ପାଣି ଦେହରେ ଗୋଟେ- ଖାଁମ୍-ବୁଡ଼େଇକି ଦିଅନ୍ତି ଖାଆନ୍ତି ଆଉ।
ବହୁତୁ ଭଲ ଲାଗେ ଖାଇବାକୁ?
ହଁ ବହୁତ ଭଲ ଲାଗେ।
ତମେ କିଛି ଟିଭି ଫିଭି ଦେଖ କିି? ମାନେ ଚଳଚିତ୍ର କି କଣ
ଆଉ ଆପଣଙ୍କର କଣ ହୋଇଛି ଖାଇଛନ୍ତି ଆଜି?
ମୁଁ ଖାଲି ପିଜୁ-ପିଜୁଳିଟେ ସନ୍ଧ୍ୟାବେଳକୁ ଗୋଟେ ଖାଇଛି। ଆଉ କିଛି ଖାଇନି। ଆମ ଗଛ ପିଜୁଳି ଗୋଟେ ହେଇଥିଲା ଖାଇଥିଲି।
ଆଜି ଖରା ବେଳେ କଣ ଖାଇଥିଲେ?
ଖରାବେଳେ ଆଜି ଖାଇଥିଲି ଭାତ, ହଁ ଆଉ ଆଳୁ ଆଉ କଣ ଆଉ ଶାଗ, ଆଉ ଜହ୍ନି
କି ଶାଗ ଖାଇଥିଲେ? ଶାଗର କେତେ ପ୍ରକାର ଅଛି। ଆ ଚ୍ଛା କି ଶାଗ ଖାଇଥିଲେ? ଶାଗ ତ କେତେ ପ୍ରକ୍ ର ଅଛି।
ସେ ଶାଗ ମୁଁ ଖାଏନି। ଖାଲି ଜ-ଜଷ୍ଟ ଟିକେ ନାକ ହାତ ମାରି ଦେଇଥିଲି। ସେ ବୋଇ ତର୍ ବୋଇ ତର୍ ଶାଗ ମୁଁ ସେଟା ଖାଏନି ଖାଲି ଜଳରେ ଥଣ୍ଡା ନେଇ ଖାଇଥିଲି। କିନ୍ତୁ ମୋ ପାଖରେ ଥୁଆ ହେଇଥିଲା ଖାଇ ପାଖେଇ
ଆରେ ମୁଁ କହିବା କଥା ତମେ କି ଶାଗ କି ଶାଗ ଖାଇଥିଲ?
ଶାଗ ମୁଁ ଖାଏନି କିନ୍ତୁ ସେଗୁଡା। କିନ୍ତୁ ଥରେ
ଓ ବୋଇତାଳୁ ବୋଇତାଳୁ ପତ୍ର ଯଉ
ସେ ସେ ସେ ଶାଗ ତମେ ଖାଅ? ସେ ଶାଗ ତମେ ଖାଅ? ମତେ ଏଗୁଡା ଭଲ ଲାଗେନି କି ମୁଁ ଖାଇନି। ମୁଁ କଳମୁ, ଲେଉଟିଆ ଖାଏ।
ମତେ ଭଜା ଟା ଭଲ୍-ଭଜାଟା ଭଲ ଲାଗେନି। ତାର ଗୋଟେ ରାଇ-ଭଜା ନୁହଁ ତାର ରାଇତା ହଁ। ଆଉ ତମେ କହିଲ ବୋଇତାଳୁ ତାରି ରାଇତାଟା ଭଲ ଲାଗେ।
ହଁ ହଁ। ସେସବୁ ହୁଁ।
ଟଣ ପଡ଼ିକି ହେଇଥିବ। ଠିକ କହିଲୁ କି ନାହିଁ? ସୋରିଷ ବାଟଣ ପଡିକି ହେଇଥିବ।
ହଁ ହଁ। ହଁ। ଆଉ ତମେ କିଛି କୁଆଡେ ବୁଲିବାକୁ ଯାଉନି କି ଯାଉନ
ଆଜି ଯାଇଥିଲି ବା। ବଡ୍
ବ ର୍ ବଜାରକୁ ଯାଇଛ ନାଇଁ?
ମୁଁ ଆମ ବନ୍ଧରେ ସନ୍ଧ୍ୟା ଚାଲି ଗୋଟେ ଜାଗାରୁ
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ସାଙ୍ଗମାନଙ୍କ ସାଙ୍ଗରେ ଯା
ହ୍ୟାଲୋ। ହ୍ୟାଲୋ। ହାଆଲୋ